ହାଲୋ।
ଇଏ କଣ କରୁଚନ୍ତି ଆପଣ ଏବେ?
ଭାଇ ନମସ୍କାର୍ କଣ କରୁଚନ୍ତି?
ଆମେ ତ ଏଇନା ଗୋଟେ ଭାଇର ତା ଜନ୍ମଦିନ ଯେହେତୁ ଗୋଟିଏ ଭୋଜି ପାଇଁକି ଟିକେ ଯିବୁ ଡ଼୍ୟାମ୍ କୁ ଏବେ। ଆପଣ କଣ କରୁଚନ୍ତି?
ଆଉ ଆଜ୍ଞା ସକାଳୁ କରିଥିଲେ କଣ ଖାଇଥିଲେ କଣ?
ସକାଳେ ତ ମୁଁ ରୁଟି ଆଉ ଆଳୁ ଭଜା ଖାଇଥେଲି। ତାପରେ ବଡ଼ାପାଙ୍କ ସହିତ ଯାଇଥିଲି ଟିକେ ବଜାର ଆଡ଼େ କଣ ସିଏ ମା ଆଣିଲେ ତାପରେ ଏ ଚୁଟି ମୁୁଟି ସେ କାଟିକି ଆଇଲେ ଟିକେ। ଆଜ୍ଞା। ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା କଣ କହିଲେ?
ଆଜ୍ଞ। ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା ମୁଁ ସକାଳେ ଚୂଡ଼ା ସନ୍ତୁଳା ଖାଇଥିଲି ଆଉ ଏବେ ଟିକେ ସେ ବସିଛି ବସିକି ଗାଧେଇବି ଗାଧେଇକି ଖାଇବି ତାପରେ ଆଉ
ଆଜ୍ଞା, ଗାଧେଇ ନାହାନ୍ତି ଏ ପର୍ଯ୍ୟନ୍ତ!
ନାଇଁ ଆଜ୍ଞା ଗାଧେଇନି, ଏବେ ନ ଦଶଟା ହେଇଛି ଆଉ ଟିକେ ଗଲେ ଗାଧୋଇବି ଯେହେତୁ ସାଢ଼େ ଦଶଟା ପରେ ବ
ଯାତ୍ରା କିଛି ହୁଏ ଆପଣଙ୍କ ଗାଁ ପାଖାପାଖି ରେ
ଆଜ୍ଞା, ଆଜ୍ଞା ରଥଯାତ୍ରା ହୁଏ।
ଆଜ୍ଞା କୋଉଠି କଣ ଆପଣ ଗାଁ ପାଖରେ ନା ଆପଣଙ୍କ
ଆଜ୍ଞା ଆଜ୍ଞା ଗାଁ ପାଖରେ ଗାଁ ପାଖରେ ବହୁତ୍‌ ବଡ ମନ୍ଦିର ଅଛି ସେଇଠି ଅଛି ଆଜ୍ଞ। ନାଇଁ ଗାଁ ପାଖରେ ପାଖରେ ଗାଁ ପାଖରେ ଆଉ ଗୋଟେ ଗାଁ ଅଛି ସେଇଠି ହୁଏ।
ଗାଁରେ କମିତି କଣ ହୁଏ ରଥଯାତ୍ରା ଆପଣ ଯାଆନ୍ତି ଦେଖିବାକୁ
ଆଜ୍ଞା କଣ କହିଲେ?
ଆପଣ ଯାନ୍ତି ଆଜ୍ଞା ଦେଖିବାକୁ
ଆଜ୍ଞା ଆଜ୍ଞା ଆଜ୍ଞା ଯାଇଥିଲି ସ୍ନା ଏଥର ଯୋଉ ହେଲା ଦେବସ୍ନାନ ପୂର୍ଣ୍ଣିମା ଯାଇଥିଲି ଦେଖିବା ପାଇଁ
ଆଜ୍ଞା କେମିତି କଣ କରାହୁଏ ଫାଷ୍ଟ ତ ରଥ ଆପଣ କେବେ ଟାଣିଚନ୍ତି କି ରେ
ଆଜ୍ଞା ରଥ ଟାଣିଛି ପ୍ରଥମେ ତ ଦେବସ୍ନାନ ପୂର୍ଣ୍ଣିମା ବି ଗଲା
ଆଜ୍ଞା।
ମହାପ୍ରଭୁ ଏବେ ଗାଧେଇଲେ ଏବେ ସାତ ଦିନି ଅଣସର ଘରେ ରହିବେ ମାନେ ଯେହେତୁ ତାଙ୍କୁ ଜର ହବ।
ଆଜ୍ଞା।
ତାପରେ ମହାପ୍ରଭୁ ଯେତେବେଳେ ମନ୍ଦିରକୁ ବିଜେ କରିବେ ତାପରେ ଜୁଲାଇ ତେରରୁ ରଥଯାତ୍ରା ଆରମ୍ଭ ହବ।
ଆଜ୍ଞା।
ଆଜ୍ଞା ମହା ତିନି ମାନେ ମହାପ୍ରଭୁ ରଥରେ ବସିବେ ବଳଭଦ୍ର ସୁଭଦ୍ରା ବସିବେ ବସିକି ତାପରେ ରଥ ଟାଣା ହବ ଆଜ୍ଞା ତାପରେ ମାଉସୀ ମା ଘରକୁ ଯିବେ ସେଠି ରହିବେ।
ଏ କଣ ଗୋଟେ ଜିର ହୁଏ କାଳେ ସାତ ଆଠ ଦିନ ମୁଁ କାଳେ ଶୁଣିଥିଲି ସତ ନା ମିଛ
ଆଜ୍ଞା ଆଜ୍ଞା ଏବେ ବା ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି।
ଆଜ୍ଞା ତାପରେ ସାତ ଆଠ ଦିନ ପରେ ଫେଣି ଅଣାହେବ ତାଙ୍କୁ ଦୋରରେ ଥିଲେ ସେଠି ଅଣାହବ
ଆଜ୍ଞା ଆଜ୍ଞା ଏବେ ମହାପ୍ରଭୁ ଅଣସର ଘରେ ଅଛନ୍ତି ତ ସାତ ଦିନ ପରେ ତାଙ୍କୁ ବାହାର କରାହବ
ତ ଆପଣ କଣ ରୋଷେଇ ଇଏ ରେ ଭାବରେ ଜାଣିଛନ୍ତି କଣ ଆପଣ କି ରୋଷେଇ ଶିଖିଛନ୍ତି
ଆଜ୍ଞା କଣ କହିଲେ?
ନା କିଛି ଆପଣ ରୋଷେଇ ଶିଖିଛନ୍ତି। ଆ ଭାତ, ଡାଲି, ଖଟା ଏଇଟା କିଛି ଶିଖିଛନ୍ତି
ଶିଖିଛି ଡାଲି ଶିଖିଛି ଭଜା ଶିଖିଛି ଚିକେନ୍ ଶିଖିଛି। ବହୁତ୍ ପ୍ରକାର ଆଇଟମ ଶିଖିଛି।
ନାଇ ଡାଲି କମିତି କଣ ହୁଏ କହିପାରିବେ
ଆଜ୍ଞା ଡାଲିକି ତ ପ୍ରଥମେ ଧୋଇଦେବେ ଭଲ କରିକି ଯେହେତୁ ସେଥିରେ କେମିକାଲ ମିଶୁଛି
ଆଜ୍ଞା।
ଆଜ୍ଞା ତାପରେ କଣ କରିବା ନା ସେଥିରେ ତାକୁ ଭେଦେଇ ଦେଇକି ଲୁଣ ଲଙ୍କା ହଳଦୀ ତାପରେ ଦେଇକି ତାକୁ କଡ଼େଇରେ ବସେଇଦବ
ଆଜ୍ଞା ତାପରେ
ଆଜ୍ଞା ତାପରେ ବସେଇ ଦେଇକି ତାକୁ ସିଝେଇ ଦେବେ ସିଝେଇ ଦେଇ ସାରିଲା ପରେ ତାପରେ ତାକୁ କିଛି ସମୟ ସିଝି ସାରିଲା ପରେ ତାକୁ ଘୋଟି ଦେବେ
ଆଜ୍ଞା ତାପରେ ଆଳୁ ପକା ହୁଏକି
ଆଜ୍ଞା ଆଳୁ କୁ ତାପରେ ଲୁଣ ପକେଇକି ତାପରେ ତାକୁ ଘୋଟି ଦେଇକି ତାପରେ ତାକୁ ବାହା କରିଦେବେ ହେଇଯିବ ଡ଼ାଲି
ତାପରେ ଯୋଉ ଝୁଙ୍କ ଟା ଆପଣ ଆଡେ ଦିଅନ୍ତି ଏହା ଲ
ଆଜ୍ଞା ଆଜ୍ଞା ଛୁଙ୍କ ଦିଅନ୍ତି ଡାଲିରେ ସେମିତି ବେଶୀ ଲୋକ ବି ଦିଅନ୍ତି ଛୁଙ୍କ ଦେଲେ ଟିକେ ଭଲ ଲାଗେ କିନ୍ତୁ ଯୋଉମାନେ ନ ଖାଇବେ ଛୁଙ୍କ କଣ କରିବେ ନା ପ୍ରଥମେ ସୋରିଷ ଲଙ୍କା ତେଲକୁ ଭାଜିଦେବେ ଭାଜି ଦେଇକି ସେ ଡାଲିକି ସେଠି ପକେଇଦେବେ
ଆଜ୍ଞା ଆପଣ କେବେ କରିଛନ୍ତି
ଆଜ୍ଞା ଆଜ୍ଞା ମୁଁ କରିଥିଲି ମୁଁ ଯେବେ ବାହାରେ ରହୁଥିଲି କରିଥିଲି ଏବେ ତ ଘରେ ଅଛି କିଛି କରିନାହିଁ
ଆଜ୍ଞା ଆପଣଙ୍କ ମାନେ ଦର୍ଶନୀୟ ଜାଗା କୋଉଠି ମାନେ ଭଲ ଜଗନ୍ନାଥ ମନ୍ଦିର ଆପଣ ଆଡେ ଅଛି
ଆଜ୍ଞା ଆଜ୍ଞା ଜଗନ୍ନାଥ ମନ୍ଦିର ଅଛି ଆନ୍ଦପୁରରେ ଯେମିତି ଆମର ଜଗନ୍ନାଥ ମନ୍ଦିର ଅଛି ସେ ବହୁତ ବଡ ଯୋଉ
ଆଜ୍ଞା ଆଉ ଗୋଟେ ଆପଣ ପାଖାପାଖି ହବ ନୂଆପଡା
ଆଜ୍ଞା ଆଜ୍ଞା ନୂଆପଡା ବି ଅଛି ତାପରେ ଏପଟେ ଯାଜପୁର ଯଦି ଯିବେ ତାପରେ ପାର୍କ କଶ ଅଛି କୁସୁମା ପାର୍କ ଅଛି ବ୍ୟାସନଗର ଯ ଯିବେ ତାପରେ ସେଠି ଅଛି
ଆଜ୍ଞା ଆଉ କିଛି ବୁଲିବା ଫୁଲିବା ଜାଗା ସେ ଅଛି ନା ବୁଲିବା ଫୁଲିବା ଜାଗା ମାନେ ପିକନିକ ଜାଗା କିଛି ଅଛି ଆପଣଙ୍କ ଆଡେ
ହ ଆଜ୍ଞା ପିକିନିକ୍ ଜାଗା କହିବାକୁ ଗଲେ ହଦଗଡ଼ ଡ୍ୟାମ ଯାଇତେ ପଡିବ ହଦଗଡ଼ ଡ୍ୟାମ ପାଖ ହବ
ଆଜ୍ଞା ଆମର ତ ସେଇ ଭାଇଙ୍କର ଯେହେତୁ ଜନ୍ମଦିନ ଆ ଜି ଆମେ ଗୋଟେ ଡ୍ୟାମ କତି ଯିବୁ ବୁଝୁ ବୁଝୁ ଆମେ ନା ସେ ଡ୍ୟାମ ବି ବହୁତ ପୁରୁଣା ଡ୍ୟାମେ ସେଠି ମାନେ କଣ ଗୋଟେ ଗାଡ କର
ଆଜ୍ଞା
ତାପରେ କଣ ବର୍ଷା ଯେହେତୁ ବହୁତ ହେଲା ବହୁତ ରେସ ପାଣି ଆସିକି ପୁରା ଏକାଥରେ ଡ୍ୟାମ ଟା ପୁରା ଫୁଲ ହେଇଗଲା ଆଉ ତାପରେ ତ ସେଠି ଯେ ତୀ ଗାଡି ସବୁ କାମ ହଉଥିଲା ସବୁ ସେ ବୁଡିକି ପର୍ଯ୍ୟନ୍ତ ବି ଅଛି ଖୋଜିବାକୁ ପାଇଲି ସେ ଡ୍ୟାମ ର କିଛି ବହୁତ ପୁରୁଣା ଜିନି ଅଛି ଆମେ ତ ଜାଣିନୁ ଯେତିକି ସବୁ ବୁଢାବୁଢ଼ୀ ଲୋକ ସେମାନେ କୁହନ୍ତି
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତନ୍ଦୁରୀ ଚିକେନ ବନେଇ ଶିଖିଛନ୍ତି ତନ୍ଦୁରୀ ଚିକେନ ବନେଇ ଶିଖିଛନ୍ତି ଆଜ୍ଞା କହିବି କି କେମିତି କଣ ବନୁଅନ୍ତି
ଆଜ୍ଞା କୁହନ୍ତୁ
ଆଜ୍ଞା ପ୍ରଥମେ ଚିକେନ କୁ ମାନେ ବଡ ବଡ ପିସ୍ କରିକି ଆଣି ଆସିବେ ଯେମିତି ଲେଗ ପିସ୍ ଥାଏ ତାର ବନ ପିସ୍ ଥାଏ ଶୁଭୁଛି ଆଜ୍ଞା ତାପରେ ସେଥିରେ କଣ କରିବେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଜିରାଗୁଣ୍ଡ, ଲୁଣ, ଦହି ଆଉ ଅଦା ରସୁଣ ପେଷ୍ଟକୁ ସେଥିରେ ଗୋଳେଇଦେବେ।
ଆଜ୍ଞା।
ଆଜ୍ଞା ଗୋଳେଇ ଦେଇ ସାରିଲା ପରେ ତାପରେ କଣ କରିବେ ନା ଗୋଟେ ତାୱାରେ ବଟର୍ ମାରି, ବଟର୍ ଜାଣିଛନ୍ତି?
ଆଜ୍ଞା।
ହଁ ସେ ଯୋଉ ବଜାର ମାନଙ୍କରେ ଆଜ୍ଞା ଯୋଉ ଅମୁଲ୍ ଭଳିଆ ଯୋଉ ବଟର୍।
ବଟର୍, ସେ ବଟର୍ ମାରିକି ତାୱାରେ ତାକୁ ଭାଜିଦେବେ। ଆଜ୍ଞା ନାଲି ନାଲି ହେଲା ପଯ୍ୟନ୍ତ ଭାଜି ଦେବେ, ଭାଜି ସାଇଲା ପରେ କଣ କରିବେ ନା ଆଜ୍ଞା। ତାପରେ କଣ କରିବେ ନା ତାୱାରୁ ଉଠେଇ ଦେଇକି ଗ୍ୟାସ୍ ଉପରେ ଯୋଉ ରୁଟି ସେକା ଜାଣିଛନ୍ତି?
ଆଜ୍ଞା, ଆଜ୍ଞା।
ଆଜ୍ଞା ସେ ରୁଟି ସେକା ଉପରେ ରଖିକି ତାକୁ ଟିକେ ବଟର୍ ମାରିକି ତାକୁ ଟିକେ ମାନେ ପୋଡ଼ିଲା ଟାଇପର କରିଦେବେ। ଆଜ୍ଞା ପୋଡ଼ିିଦେବେ ତାପରେ ସେ ଯେତେଳେ ଟିକେ କିପ୍ସ ମାନେ ଟିକେ ଦେଖିବେ ନାଲି ନାଲି ପୋଡ଼ା ପୋଡ଼ା ଟାଇପ୍ ର ହେଇଯିବ ବେଶୀ ପୋଡ଼ିବେନି କାଇଁନା ପିତା ଲାଗିବ ନହେଲେ।
ମାନେ ଏଇ ଯେମିତି ଭୁବେନେଶ୍ୱର ତାର ଅଛି ଗୋଟେ ଇଏରେ ଆଜ୍ଞା।
ଆଜ୍ଞା ଆଜ୍ଞା ତାପରେ ଆପଣ ଗୋଚାକୁ ଖୋଲିକି ତା ସହିତ କିଛି ଯଦି ଚଟଣୀ ବନେଇବେ ଚଟଣୀ ବନେଇକି ଖାଇପାରିବେ।
ଆଜ୍ଞା ମାନେ କେମିତି ଚଟଣୀ ମାନେ ଏଇ ଯୋଉ ବାଦାମ ଆଉ ଇଏ
ଆଜ୍ଞା ଆଜ୍ଞା ସେଇରା ବନେଇପାରିବେ ନହନେ ପୋଦିନାରେ ବନେଇପାରିବେ ପୋଦିନା ଚଟଣୀ।
ଆଜ୍ଞା।
ଆଜ୍ଞା, ଆଜ୍ଞା ଆଜ୍ଞା ଚାଷବାସ ହୁଏ ଆମଆଡ଼େ
ଧାନ ଚାଷ କେମିତି ହୁଏ ଜାଣିଛନ୍ତି?
ଆଜ୍ଞା ଧାନ ଚାଷ ତ ପ୍ରଥମେ ତଳି ପକୁଅନ୍ତି।
ଆଜ୍ଞା।
ଆଜ୍ଞା ତଳି ପକେଇ ସାଇଲା ପରେ କଣ କରନ୍ତି ନା ମାନେ ପ୍ରଥମେ ବିଲକୁ ଚାଷ କରନ୍ତି, ଆଜ୍ଞା ତଳି ଉଠେ ତଳି ପ୍ରାୟ ମାସେ ଦେଢ଼ମାସେ ଲାଗେ।
ଆଜ୍ଞା ବର୍ଷା ନହେଲେ ବି ପାଣି ଫାଣି ଢାଳିକି କରନ୍ତି।
ଆଜ୍ଞା ତାପରେ ବିଲରେ କଣ କରିବେ ନା ବିଲ ବାଡିକି ଟିକେ ଚଷାଚୁଷି କରିବେ ଯେମିତି ମାନେ ଚଷାଚୁଷି କରିବେ ମହିଦେବେ।
ଆଜ୍ଞା।
ତାପରେ ସେଇ ତଳାକୁ ମାରିବେ ଯୋଉ ତଳା ପକେଇଥିବେ।
ଆଜ୍ଞା ଲୋକ କରିକି ମାରନ୍ତି ନା ଆପଣ ବି ଶିଖିଛନ୍ତି?
ଆଜ୍ଞା ହଁମ୍ ମୁଁ ଶିଖିଛି ଟିକେ ଏତେ ଭଲସେ ଶିଖିିନେହିଁ ଯେହେତୁ ମୁଁ ବାହାରେ ରହୁଥିଲି ମୋ ବାପା କରନ୍ତି। ତ ମୁଁ ଖାଲି ଦେଖିଛି, ଆମର ଲୋକ କରିକି ମାରି ଦିଅନ୍ତି। ଆଜ୍ଞା ତାପରେ କଣ କରିବେ ନା ତା ତଳିକି ରୋଇଦେବେ, ମାରି ସାରିଲା ପରେ ତାକୁ ଲୋକ କରିକି ମାନେ ଚାଖେଣ୍ଡେ ଚାଖେଣ୍ଡେ ଛାଡ଼ିଛାଡ଼ି ବିଲରେ ରୁଅନ୍ତି।
ମାନେ ଟିକେ ଟିକେ ଗ୍ୟାପ୍ ଛାଡ଼ି ଛାଡ଼ି କରନ୍ତି ବୋଧେ।
ଆଜ୍ଞା ତାପରେ କିଛିଦିନ ଗଲାପରେ ସିଏ ଆପେ ଆପେ ସେଇ ଗୋଟେ ଗଛରୁ ଆହୁରି ଗୋଟେ ଗଛ, ସେଇ ଗୋଟେ ଗଛରୁ ଆହୁରି ଗଛ। ମାନେ ସେ ପିଲ ମାରିଯାଏ।
ଆଜ୍ଞା ମାନେ ଗୋଟେ ଗଛରୁ ଗୋଟେ ମଞ୍ଜିରୁ ସେଇଟି ଥାଏ ଯୋଉ ଗଛ ଯୋଉ ଛୋଟ ଛୋଟ, ସେଇଟୁ ଚାରି ପାଞ୍ଚଟା ଗଛ, ଆଜ୍ଞା।
ଆଜ୍ଞା ପିଲ ମାରିଲେ ତାପରେ ଧାନ ଫଳ ଫସଲ ହୁଏ ତାପରେ ଯେତେବେଳେ ଧାନ ପାଚିଯାଏ ସେ ତବେଳେ କାଟିକି ତାକୁ ଘରକୁ ଅମଳ କରିକି ଆଣନ୍ତି।
ଆଜ୍ଞା ଯୋଉ ଆପଣ ଆଡେ ଯୋଉ ପିଲରେ ଯୋଉ ଗଛ ପତ୍ର ହୁଏ ସେଇଟା ସଫା ସଫା କରନ୍ତିନି?
କଣ କହିଲେ,
ଏ ଯୋଉ ଆପଣଙ୍କ ହାଡେ ଯୋଉ ବିଲରେ ଯେତେବେଳେ ଧାନ ଟା ପିଲ ହୁଏ ସେତେବେଳେ ଯୋଉ ଗଛ ହୁଏ ସେଇଟା ସବୁ ସଫା କରନ୍ତି।
ଆଜ୍ଞା ଆଜ୍ଞା ବିଲରେ ସେଟା ସଫା କର ସେଟା ନ କଲେ ତ ଗଛ ବଢିପାରିବ ନି ତାପରେ ସାର ବି ପକଉନ୍ତି ଆଜ୍ଞା ୟୁରିଆ ସାର ପଟାସ ସାର କାଦୁଆ ସାର ସବୁ ସାର ଥାଏ।
ଏଇ ସବୁ ସାର ସବୁ ଆପଣଙ୍କୁ କୋଉଠି ମିଳେ ମାନେ ଦକାନ ରୁ ଗୋଲଲା ମାନଙ୍କ ଠାରୁ।
ଆଜ୍ଞା ଆଜ୍ଞା ଗୋଲାରେ ବି ମିଳେ ଯେହେତୁ ବହୁତ ବେଶୀ ଯାହାର ବିଲ ବହୁତ ବଡ଼ ଚାଷୀ ତାଙ୍କୁ ଗୋଲାରେ ମିଳେ,
ଆଜ୍ଞା!
ଆଜ୍ଞା କିନ୍ତୁ ବାହାର ଦୋକାନରୁ କିଣିଲେ ଯେମିତି ରେଟ୍ ସିଏ ତାଙ୍କ ଲାଭ ହିସାବରେ ରଖିବେ ନା ତ ଆମର ଯେହେତୁ ଅଳ୍ପ ପିଲା ଆମେ ବସ୍ତାରେ ଆଣି କଣ କରିବୁ
ଆଜ୍ଞା,
ଆଜ୍ଞା ସେଥିପାଇଁ କମ ମାମେ ଆଣୁ,
ଆଜ୍ଞା ଆପଣଙ୍କ ଆଡେ ଯାତ୍ରା କିଛି ହୁଏ।
ଆଜ୍ଞା ଆଜ୍ଞା ଆମ ଆଡ଼େ ମହତ୍ସବ ହୁଏ ଆନ୍ଦ୍ରପୁରରେ ଜାଣିଥିବେ ଆପଣ ମହୋତ୍ସବ ବହୁତ ବଢ଼ା ପାଖରେ ହୁଏ ଯେଉଁ ବ୍ରିଜ୍ ଛକ ପାଖରେ ଜାଣିଥିବେ
ଏ ହଁ ସେ ଯେଉ ବ୍ରିଜ ତଳକୁ ଅଛି
ଆଜ୍ଞା ଆଜ୍ଞା ସେଇଠି ବହୁତ ବଡ଼ ଜାଗାରେ ବହୁତ ସିଙ୍ଗର ଆସନ୍ତି ବହୁତ ବଡ଼ ବଡ଼ ଷ୍ଟାର୍ ଆସନ୍ତି
ଆଜ୍ଞା!
ଆଜ୍ଞା ସାତ ଆଠ ଦିନ ଯାଏ ମହୋତ୍ସବ ହୁଏ ବହୁତ
ସାତ ଆଠ ଦିନ ଧରି କି ସେମାନେ କଉ ଖୁସିରେ ହୁଏ ମାନେ ରଜ ଯେମିତି ହୁଏ
ଏମିତି ଗୋଟେ ମହୋତ୍ସବ ଥାଏ ମାନେ ଯେମିତି ଆନ୍ଦ୍ରପୁରର ଗୋଟେ ସବୁ ଜାଗାରେ ମହୋତ୍ସବ ହୁଏ ବର୍ଷକୁ ବର୍ଷ ସେମିତି ଖୁସି କିଛି ନଥାଏ ଲୋକଙ୍କର ଗୋଟେ ଆଜ୍ଞା ମନୋରଞ୍ଜନ କରିବା ପାଇଁ ମହୋତ୍ସବ ଟାଇପରେ ହୁଏ,
ଆଜ୍ଞା ଆମର ତ ଗୋଟେ ସେମିତି ଜାଗର ଯାତ୍ରା ମାନେ ମେଳା ଟାଇପ ର ହୁଏ
ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା। ଆଜ୍ଞା।
ଯାଗର ଯୋଉ ଜାଳନ୍ତି ସେଇ ଦିନ ଠୁ ତ ଆରମ୍ଭ ହୁଏ। ଆପଣ ଆଜି କଣ ଖାଇଛନ୍ତି?
ଆଜ୍ଞା କେତେ ମିନିଟ ହେଲାଣି ଟିକେ ଦେଖିବେ କି ମୋର ଟିକେ ଦେଖଉନାହିଁ।
ଆଜ୍ଞା। ଆଜ୍ଞା ନଅ ମିନିଟ୍ ବାଇଶି ସେକେଣ୍ଡ ହେଇଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଆଜି ଖାଇଥିଲି ପା ଆପଣଙ୍କୁ କହିଥିଲି ଚୂଡ଼ା ସନ୍ତୁଳା ଆଉ ଏବେ ଘରେ ଆମର ଚିକେନ୍ ହେଇଛି।
ଆଜ୍ଞା।
ଆଜ୍ଞା ପଖାଳ ସହିତ ଚିକେନ୍ ଖାଇବି। ଚିକେନ୍ କସା। ଆଜ୍ଞା ଆଜ୍ଞା କସା ମ ମତେ ଝୋଳ ଟିକେ ଭଲ ଲାଗେନି ମୁଁ କସା ଟିକେ ଖାଇତେ ଭଲ ଲାଗେ ମତେ।
ନା ପଖାଳ ଭାତରେ ଚିକେନ୍ କଷା ଭଲ ଲାଗେ
ଆଜ୍ଞା ଆଜ୍ଞା, କଣ କହିଲେ?
ନା ଆ ଆଗରୁ କେବେ ଖାଇଛ ଚିକେନ୍ କସା?
ଆଜ୍ଞା ଆଜ୍ଞା ଖାଇଛି।
ଆଜ୍ଞା ଆ ଭଲ ଲାଗେ ମାନେ ରୁଟି ସହିତ ଖାଇଛନ୍ତି।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
ହ୍ୟାଲୋ ହ୍ୟାଲୋ।
ହଉ ଆଜ୍ଞା ମୁଁ ରଖୁଚି କେତେବେଳେ ସମୟ
ହାଲୋ ହୁଁ।
ଆଜ୍ଞା ଶୁଭୁଛି?